ଭାଇ ଜୟ ଜଗନ୍ନାଥ।
ଭାଇ ଜଗନ୍ନାଥ। କଣ କରୁଛନ୍ତି ମୁଁ ଭଲ ଅଛି ଆପଣ?
ଏଇ ଭଲ ଭଲ ଅଛି।
ଆଜ୍ଞା।
କଣ କରୁଥିଲେ ଆଜ୍ଞା ଆଜ୍ଞା।
ହେଲେ ଏବେ କୋଉଠି ଅଛନ୍ତି କୋଉଠୁ କହୁଛନ୍ତି।
ମୁଁ ରାଉଲକେଲାରୁ କହୁଥିଲି ଆଜ୍ଞା।
କୋଉଛ।
ରାଉକେଲା।
ରାଉରକେଲା।
ଆଜ୍ଞା।
ଆଜ୍ଞା।
ଆପଣ କଉଠୁ କହୁଥିଲେ।
ପୁରୀରୁ।
ପୁରୀରୁ ଆଛା ରାଉ ରାଉରକେଲା କେବେ ଆସିଛନ୍ତି।
ନାଇଁ କେବେ ଯାଇନି ସେଠି ଗୋଟେ ସାଙ୍ଗଟେ ଅଛି ଆଁ କମ୍ପାନୀରେ କାମ କରୁଛି। ହଁ।
କଉଥିରେ କୋଉଥିରେ କାମ କରୁଛନ୍ତି।
ଆ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟ ରେ କାମ କରଚନ୍ତି ସାଙ୍ଗଟେ।
ଆଚ୍ଛା ଆଛା ଆଛା।
ଆଜ୍ଞା ହଉ। ମୁଁ ବି ତ ଏବେ ଯାଇଥିଲି ସକାଳୁ ମନ୍ଦିର ଯାଇଥିଲି ଏବେ ଯଷ୍ଟ ବାରଟା ବେଳେ ଆସିଲି।
ବୋଲେ ପ୍ରପର ପୁରୀରେ ଆପଣ ରହୁଛନ୍ତି ନାଇଁ?
ହଁ ପ୍ରପର ପୁରୀ ଆମ ଘରଠୁ ମନ୍ଦିର ସେଇ ଆ ସାତଶହ ଆଠଶହ ମିଟର ଖଣ୍ଡେ ହବ।
ଆଉ କୋଉ ଜାଗା ସେଇଟା?
ଦୋଳ ମଣ୍ଡପ ସାଇ।
ଦୋଳ ମଣ୍ଡପ ସାଇ!
ଆଜ୍ଞା।
ଦୋଳ ମଣ୍ଡପ ସାହି ତ ବୋଧେ ମନ୍ଦିର ଫ୍ରଣ୍ଟ ଗଳିଟା ତ ବୋଧେ ଆଉ ଆଜ୍ଞା।
ସେଇଠି ଆମ ନିଜ ଘର ଆଉ ତ କାଲି ହଁ କାଲିଠୁ ଠାକୁରଙ୍କୁ ଦର୍ଶନ ମିଳିବନି ନା ସ୍ନାନ ପୂର୍ଣ୍ଣିମା ପାଇଁ କାଲି ସନ୍ଧ୍ୟା ଦର୍ଶ କାଲି ସ୍ନା ପହରଦିନ ସ୍ନାନ ପୂର୍ଣ୍ଣିମା ପାଇଁ କାଲିଠୁ ସନ୍ଧ୍ୟା ଦର୍ଶନ ବନ୍ଦ ଆଜ୍ଞା ତ ହଁ କାଲି ସନ୍ଧ୍ୟା ଦର୍ଶନ ଆଉ ବନ୍ଦ ରହିବ। ତ ସେଥିପାଇଁ ଇଚ୍ଛା ଥିଲା ଯେ ଲା ଷ୍ଟ ପାଇଁ କାରଣ ସ୍ନାନ ପୂର୍ଣ୍ଣିମା ପରଠୁଁ ତାପରେ ପନ୍ଦର ଦିନ ଏଇନେ ଅଣସରରେ ରହିବେ। ଆଉ ଦର୍ଶନ ଦେବେ ତ ସେଇ ପନ୍ଦର ଦିନ ଯୋଉ ଅଣସରରେ ରହିବେ ତ ସେ ଆଜି ସେ ଆସିଥିଲେ କଟକରୁ ଭାଇ ଜନ ଦି ତିନି ଜଣ ଆସିଥିଲେ ତ ତାଙ୍କୁ ନେଇକି ମନ୍ଦିର କରିକି ଏବେ ଯଷ୍ଟ ଆସିଲି। ତ ଦେଖନ୍ତୁ ତ କେବେ ସକାଳ ବେଳେ ଯାଇନି ଆଜି ଫାଷ୍ଟ ଟାଇମି ହିଁ ଗଲି ତ ସକାଳ ବେଳା ଠାକୁରଙ୍କର ଆ ନୀତି ଭିଡ଼ ଭାଇ ପ୍ରବଳ ଆମେ କହିବାକୁ ଗଲେ ଛଅ ଘଣ୍ଟା ପରେ ଦର୍ଶନ ପାଇଲୁ ସକାଳ ଛଅରେ ଧାଡିରେ ଛଅ ଘଣ୍ଟା ପରେ
ଛଅ ଘଣ୍ଟା ପରେ ମାନେ ଘର ପାଖ ଲୋକ ହେଇକି
ହଁ କାରଣ ସ କଟକରୁ ଆଉ ସବୁ ଭାଇମାନେ ଆସିଥିଲେ ନା ଆମେ ହଁ ହେଇ ଥିଲେ ଆମେ ତ ଅ ଫଟୋକଲ ଭିତରେ ପଶିକି ଆମେ ଆଧାରକାର୍ଡ ଦେଖେଇକି ଆମେ ଯାଇପାରିବୁ ମନ୍ଦିରକୁ।
ତ ଆପଣଙ୍କ ଆଧାରକାର୍ଡରେ କଣ ସେମାନେ ଯାଇପାରିବେନି?
ନା ନା ନା।
ଆଚ୍ଛା।
ଯାହା ଆଧାରକାର୍ଡ ଜଣେଙ୍କ ଆଧାରକାର୍ଡ ଜଣେ ଯାଇପାରିବ।
ଏ ଏବେ ତ ବୋଧେ ଚାରିପଟ ଦୁଆର ବୋଧେ ଖୋଲି ଦେଇଛନ୍ତି ନା?
ହୁଁ ଚାରିପଟୁ ହଁ ଚାରି ହଁ ଚାରିପଟ ଦ୍ଵାରା ଖୋଲା ହେଇଛି କିନ୍ତୁ ଚାରିପଟ ପ୍ରବଳ ଭିଡ ହଁ ଯେହେତୁ ଏବେ ପୁରୀ ତ ବା ବିଶ୍ୱସ୍ତରରେ ଏବେ ବହୁତ ନାଁ କଲାଣି। ଆଉ ଜଗନ୍ନାଥ
ହଁ କାହିଁକିନା ଆମେ ଆଗରୁ ଯେତ ଯେତେବେଳେ ଯାଇଛୁ ମାନେ ଅ ଛୁଆବେଳେ ଅ ମାନେ ସେମିତି ଉଁ ଅ ଯୋ ଚାହିଁଲେ ଆମେ ସିଂହଦ୍ୱାର ଦେଇକି ପଶି ପାରୁଥିଲୁ ଏବେ ଯେବେଠୁ ଦେଖୁଛୁ ଏଇ ଜୟ ଜଗ୍
ହଁ।
ହ ଜୟ ଜଗନ୍ନାଥ ଚ୍ୟାନେଲଟା ଯେହେଟୁ ଚାଲୁ ହେଲାଣି ଅ ପ୍ରବଳ ଭିଡ ହଉଥିଲା ତାପରେ ଏବେ ଓଡିଆ ଚ୍ୟାନେଲରୁ ଫେରେ ହିନ୍ଦୀ ଚ୍ୟାନେଲ ବି ଗୋଟେ ଆସିଲାଣି କଣ ଯାହା ଶୁଣିବାକୁ ମିଳୁଛି
ଆଜ୍ଞା।
ତ ମାନେ
ହଁ ତା ଏବେ ଏବେ ଇ ୟୁଟ୍ୟୁବ୍, ଇନଷ୍ଟା ଠୁ ଧିରିକି ଫେସବୁକ୍ ସବୁଠି ଦେଖିବେ ଯେତେବେଳେ ଦେଖିବେ ଜଗନ୍ନାଥଙ୍କ ବିଷୟରେ ଜଗନ୍ନାଥ ତେବେ ଏଠି ସୁବିଧା ଯାତାୟାତ ରୁ ସୁବିଧା ଆଗୁଆ ଏତେ ନଥିଲା ଏବେ ଟ୍ରେନ, ବସ୍ ଧରି ଗାଡ଼ି ଟ୍ରେନ୍ ଫେନ୍ ସବୁ ସୁବିଧା ବି ହେଇଗଲାଣି। ତ ସମସ୍ତେ ଯ ଯାଁଇଲେ ଆଉ ଆମ କହିବାକୁ ଗଲେ ଚାରି ଧାମ ଭିତରେ ଇଏ ଗୋଟିଏ ଧାମ। ତ ସମସ୍ତେ ବି ଏଠିକି ସୁବିଧା ପାଉଛନ୍ତି ତ କାହିଁକି କିଏ ହାତ ଛଡ଼ା ସମସ୍ତେ ବି ପଳାଉଛନ୍ତି ତାପରେ ଶନିବାର ଆଉ କାଲି ରବିବାର।
ହଁ ଶନିବାର ରବିବାର ଟା ଯେହେ ଯେହେତୁ ୱେକେଣ୍ଡ୍ ଟା ରହୁଛି। ଭିଡ଼ ରହୁଛି ହଁ।
ମୁଁ ମୁଖ୍ୟତଃ ମୁଁ ମୁଖ୍ୟତଃ ସେ ଦିଟା ତିନିଟା ବେଳେ ଯାଏ। କାରଣ ସେତେବେଳେ ମନ୍ଦିର ଅଭଡ଼ା ଅଭଡ଼ା ବାହାରୁ ଥାଏ ତ ସାଙ୍ଗେ ସାଙ୍ଗେ ଦର୍ଶ ବି ମିଳିଯାଏ ଆଉ ଅଭଡ଼ା ଖାଇକି ପଳେଇ ଆସେ। ତାପରେ
ଦିଟା ତିନିଟା ଟାଇମ୍ ରେ ତ ବହୁତ୍ ମାନେ ଉଁ ଅ ନୀତିକାନ୍ତି ଟାଇମ୍ ଟା ବୋଧେ।
ନା ନା ନା ଦିଟା ଦିଟା ସାଢ଼େ ଦିଟା ପର୍ଯ୍ୟନ୍ତ ନା ନା ଦିଟା ସାଢ଼େ ଦିଟା ପର୍ଯ୍ୟନ୍ତ ସେ ସବୁ ନତି ହେଲା। ଆମ ସେ ଏଗାରଟା ରୁ ସାଢ଼େ ଗୋଟେ ଭିତରେ ସେ ଅଭଡ଼ା ଯୋଉ ବାହାରିବ ସେ ତାଙ୍କର ପହୁଡ଼ ପଡ଼ିବ ଏ ସବୁ କିନ୍ତୁ ଦିଟା ପରଠୁ ଚାରିଟା ସାଢ଼େ ଚାରିଟା ପର୍ଯ୍ୟନ୍ତ ପାଞ୍ଚଟା ପର୍ଯ୍ୟନ୍ତ ସେ ତାଙ୍କର ଦର୍ଶନ ଚାଲିଥିବ। ସେଠୁ ପୁଣି ସନ୍ଧ୍ୟା ଆଳତି ସନ୍ଧ୍ୟା ଧୂପ ହୁଁ।
ମାନେ ସବୁ ନୀତି ଟାଇମ୍ ରେ ବନ୍ଦ ରହେ।
ହଁ ସବୁ ହଁ ସବୁ ନିତି ଟାଇମ୍ ରେ ଘଣ୍ଟେ ଦେଢ଼ ଘଣ୍ଟା ଟିକେ ବନ୍ଦ ରହୁଛି। ହେଲେ ତା ତା ଭିତରେ ଯିଏ ମନ୍ଦିର ଭିତରେ ଥିବେ ସିଏ ମନ୍ଦିର ତ କଣ ଯାଆନ୍ତି କି ଜଗନ୍ନାଥ ମନ୍ଦିର ଖାଲି ବେଢ଼ା ଭିତରେ ଲକ୍ଷ୍ମୀ ମନ୍ଦିର, ବିମଳାଙ୍କ ମନ୍ଦିର, ଗଣେଶଙ୍କ ମ ମନ୍ଦିର ପାଶ୍ଵ ଦେବା ଦେବି ସମସ୍ତେ ଅଛନ୍ତି ଟିକେ ବୁଲାବୁଲି କରି ଆସିବେ ଭିତରେ ତାପରେ ଜଗନ୍ନାଥ ଜଗନ୍ନାଥ ମନ୍ଦିର ଦର୍ଶନ କରି ଆନନ୍ଦ ବଜାରରେ ଅଭଡ଼ା ଖାଇ ତାପରେ ଆସନ୍ତି।
ଆଚ୍ଛା ଆଚ୍ଛା।
ହଁ।
ମୁଁ ଗୋଟେ ଉଁ ମାନେ ଗୋଟେ କଥାଟେ ଶୁଣିଥିଲି ମାନେ କାହାଠୁ ଏମିତି ଶୁଣି ମୁଁ କେବେ ବିଶ୍ବାସ କରିନଥିଲି ଯେ ଉଁ ମନ୍ଦିର ଭିତରକୁ କଣ ଆଇଁଷ ଯାଏ?
ନା ନା। ସେଇଟା ତ ମିଛ କଥା ମନ୍ଦିର ଭିତରକୁ କେବେ ଆଇଁଷ ଯାଏନି କିନ୍ତୁ
ହୁଁ।
ଗୋଟେ କାହାଣୀ ଅଛି ଇଏ ଭିତରେ ଯେ ଗୋଟେ ବୁଢ଼ୀ ହଁ ବୁଢ଼ୀ ମା ଭକ୍ତ ଟେ ସେଇ ଜଗନ୍ନାଥଙ୍କ ପାଇଁ ଆଇଁଷ ଭୋଗ କରିଥିଲେ ଯୋଉଟା କି ଜଗନ୍ନାଥ ମନ୍ଦିର ବାହାରକୁ ଯାଇକି ତାଙ୍କ କୁଟୀର ରେ ସେ ଭୋଗ ସେ ଗ୍ରହଣ କରିଥିଲେ। ଏମିତି ନୁହନ୍ତି ମଙ୍ଗ ମନ୍ଦିର ଭିତର କୁ ଆଇଁଷ ପ୍ରସାଦ ସେଇଟା କଥା।
ନା ନାଇଁ ସେଟା ତ ଆମେ ଜାଣିଛୁ ମାନେ କିନ୍ତୁ ବିମଳାଙ୍କ ପାଖରେ କି କାହା ପାଖରେ ଗୋଟେ ଆଇଁଷ ଭୋଗ ଲାଗେ ବୋଲି ଆମେ
ନା ନା ସିଏ ଆମର ଆମର ହେଇଗଲା ରାମଚଣ୍ଡୀ ହେଇଗଲା କି ବାଲିଘରଚଣ୍ଡୀ ହେଇଗଲା। କି ନହେଲେ ମନ୍ଦିର ପାଖରେ ଯୋଉ ଆମର ସବୁ ସ ମାଙ୍କ ପୀଠ ଅଛି ହଉ ଇଏ ହଉ। କେବଳ ଦଶହରା ଟାଇମ ସବୁ ସେ ଆଇଁଷ ହିତ ଭୋଗ କିନ୍ତୁ ମନ୍ଦିର ଭି ତରେ ନୁହେଁ ମନ୍ଦିର ଭିତରେ ଯୋଉ ବିମଳା ମଙ୍ଗଳା ଏ ସବୁ ଅଛନ୍ତି। ସେ ତାଙ୍କୁ ବଳି ଦିଆ ହୁଏ ଆମର ଯୋଉ ପାଣି କଖାରୁ ପାଣି କଖାରୁ ବଳି ହେଇକି ହ ମନ୍ଦିର ଭିତରେ କେବେ ଆଇସ ପ୍ର ହୁଏ।
ଆଚଛା ଆଛା ନାଇଁ ମାନେ ହୁଏ ତ ଆମେ ଅ ଭୁଲ ଶୁଣିଥାଇ ପାରୁ କିନ୍ତୁ
ଆଜ୍ଞା।
ଆ ବିମଳାଙ୍କ ପାଖରେ କି ସେଇ ପାଖରେ କୋଉ ମନ୍ଦିର ଗୋଟେ ଅଛି ମାଙ୍କର ମନ୍ଦିର ତାଙ୍କ ପାଖରେ
ମନ୍ଦିର ଭିତରେ ହଁ ନା ମନ୍ଦିର ଭିତରେ କେବେ ଆଇଁଷ ପକଡ଼ା ହୁଏନି। କିନ୍ତୁ ମନ୍ଦିର ବାହାରୁ ଆମର ଯେମିତି ଅ ଅଛି ଆମର ଏଠି ଅଛି ଦକ୍ଷୀଣିକାଣୀ ମନ୍ଦିର ଅଛି ଆମର କୋଉଠି ନା କାରିକା ଦେବୀ ସାହିରେ ଦକ୍ଷିଣ କାଣୀ ମନ୍ଦିର ହେଇଗଲା। କି ନଲେ ରାମଚଣ୍ଡୀ ସାହିରେ ରାମଚଣ୍ଡି ଠାକୁର ସିଏ ହଁ ମନ୍ଦିର ଭିତରେ ନାଇଁ ମନ୍ଦିର ଭିତରେ ହୁଏନି ଆଇଁଷ
ଉଁ ସେଟା ମାନେ ଉଁ ମେନ୍ ଦ୍ୱାର ରୁ ନ ହେଇକି ଗୋଟେ ଇଏ ଜାଗାରୁ କୋଉଠୁ ଗୋଟେ ଦିଆ ହୁଏ ବୋଲି ଆମେ ଜାଣି ମାନେ ଶୁଣିଛୁ ମାନେ ଜାଣିନୁ।
ନାଇଁ ହୁଏତ ହେଇଥିବ କିନ୍ତୁ କିନ୍ତୁ ମନ୍ଦିର ଭିତ କଣ ଆଇ କାରଣ ଏମିତି ମେ ଯେତେବେଳେ କାମିଆ ଆସିଥିଲେ ସିଏ ସିଏ ଫୁଣି ସେତ ଫୁଣି ଇଏ କରିକି ଯେମିତି ଆଇଁଷ ହଁ ଯିଏ ଆମର ମୁସଲିମ ମାନଙ୍କୁ ମନ୍ଦିର ଭିତରେ ପସାଉନି ନଲେ ନାହିଁ ଆ ଏ ଧର୍ମ ବିର ଯେ ହିନ୍ଦୁ ଧର୍ମ ବିରୋଧ ଯଦି ସେମାନଙ୍କୁ ମନ୍ଦିର ଭିତରକୁ ଯଦି ପୁରା ଯାଇ ପାରୁନି। ତା ଆଇଁଷ କେମିତି ପସେଇଲେ?
ହୁଁ ହୁଁ ହୁଁ ହୁଁ ଆଜ୍ଞା।
ବିମଳା ଖନି ନୀତିକାନ୍ତି ଆଇଁଷ ବି ହଉଥିବ କିନ୍ତୁ ମନ୍ଦିର ବାହାରେ ବି ଇଏ ବି ହଉଥିବ। କିନ୍ତୁ ମନ୍ଦିର ଭିତରେ ଆମେ ପିଲା ବେଳୁ ସେ କେଭେ ଦେଖିନି ଯେ ମନ୍ଦିର ଭିତରେ ଆଇଁଷ ହବାର। କାରଣ ବିମଳଙ୍କ ପାଖରେ ଆମର ଯେତେବେଳେ ଜଗନ୍ନାଥଙ୍କ ପାଖରେ ସେଇଟା ପ୍ରସାଦ ଲାଗେ। ଯେତବେଳେ ସେଇଟା ବିମଳାଙ୍କ ପାଖରେ ଲାଗେ ସେଇଟା ସେତବେଳେ ମହାପ୍ରସାଦ ହୁଏ।
ଆଚ୍ଛା ଆଚ୍ଛା। ମାନେ ଠା-ଠାକୁରଙ୍କ ପାଖ ପାଖରେ ଆଗ ଲାଗିକି ତାପରେ ବିମଳାଙ୍କ ପାଖକୁ ଭୋଗ ଲାଗେ।
ଆଜ୍ଞା।
ଆଜ୍ଞ ଆଜ୍ଞା।
ସେଇଟା ଯାଇକି ମହାପ୍ରସାଦ ହୁଏ ତାପରେ ବିମଳଳାଙ୍କ ଲାଗି ହେଇସାରିଲା ପରେ ତାକୁ ସେଇଟା ଆନ
ନା ସେ-ସେଇଟା ତ ଆମେ କେବେ ମାନେ ଦେଖିନୁ କି ଆମେ ଜାଣିନୁ ମାନେ ଇଏ ସୁ ଖାଲି ଶୁଣିକି ଯାହା ଇଏ କରିବା କଥା ମାନେ ହୁଁ ତାହେଲେ ସେଇଟା ହେଇଥାଇପାରେ ମିଛ ଥାଇପାରେ ଗୁଜବ ଥାଇପାରେ। ଇଏ ମାନେ ଇଏ କରୁଥିବେ। କିନ୍ତୁ ମାନେ ଏଇଟା ଆମ ଇଏରେ ଭାବୁଥିଲୁ କଣ ଅ ହେଇଥାଇପାରେ ଲାଗୁଥପାରେ ମାନେ ମାଙ୍କ ମନ୍ଦିର ଜେ ତ ସେଠି ଲାଗିଥାଇ ପାରେ।
ନା ନା ସେଟା ମିଛ କଥା।
କିନ୍ତୁ ଉଁ ଆମେ ଜାଣିଛୁ ଯେ ଉଁ ବା ଉଁ ଯୋଉ ଆପଣଙ୍କର
ହଁ ମୁଁ ଏଆ ଜାଣିଛି ହଁ ଏଆ ଜାଣିଛି ରାମଚଣ୍ଡି ଅଛନ୍। ଆମର ଏଠି କାକୁଡି ଖାଇ ଅଛନ୍ତି ଜମି ଖାଇ ଅଛନ୍ତି ବାରବାଟୀ ମା ଅଛନ୍ତି। ଦତ୍ନୀ କରି ଅଛନ୍ତି ଆଉ ଇଏ ସବୁ ଦଶମ ହେ ଟାଇମ ରେ।
ସେଇଟା କୋଉଠି?
ଆମ ସେଇଠ ଦୋଳମୁଣ୍ଡ ସାହି ଦୋଳମୁଣ୍ଡ ସାହିରେ ସେଠି ହଁ ଦଳମାଣ୍ଡା ସାଇଡରେ ଆର ଯଉ ଦୁର୍ଗା କପି ଟା ସେଟା ଜି ଖାଇ। କାକୁଡି ଖାଇବା ମନ୍ଦିର ପାଖରେ ଅଛନ୍ତି କାକୁଡି ଖାଇ। ଆଉ ତାପରେ ଅଛି ବାରବାଟୀ ବାରବାଟୀ ସାହି ବାରବାଟୀ ମାଲଠାକୁରାଣୀ। ଆମର ଯେମିତି ଦଶହରରେ ଯେମିତି ସବୁ ମେଢ଼ ଆସେ ପ୍ରଶାସନ ହେଇକି ଏ ହୁଏ। ମନ୍ଦିର ସାମ୍ନାରେ ହଁ ମନ୍ଦିର ସାମ୍ନାରେ ସବୁ ଆମର ଏଠି ପୁରୀରେକୁ ଦର୍ଶାଣି କହାଯାଏ।
ଆଛା ଆଚ୍ଛା ଆଛା।
ହ ସବୁଆଡେ ଭସାଣି କିନ୍ତୁ ଆମ ପରିବେଶଠରେ ଭସାଣି। ମନ୍ଦିର ସାମ୍ନାରେ ଆସିକି ସମସ୍ତେ ହଁ ମନ୍ଦିର ସାମ୍ନାରେ ଆସିକି ସବୁ ଦେବୀ ଆଉ ଜଗନ୍ନାଥଙ୍କ ସାମ୍ନାରେ ଆସିକି ସବୁ କିଷ ହେଇଠି ରହିବେ। ସେ ସବୁ ଆ ମେଳରେ ହୁଏ ସେମିତି ସମସ୍ତେ ଆସିବେ ଠାକୁରଙ୍କ ଯା ସବୁ ଦର୍ଶନ କରିବେ। ଯେମିତି ପଞ୍ଚୁ ଦୋଳ ହୁଏ ହଁ ସେମିତି ସେଇ ଟାଇପ ର। ତାପରେ ରାତି ରାତିରେ ତାପରେ ମା ଏକା ବିସର୍ଜନ ହବାକୁ ଯାନ୍ତି।
ଖୁସି ଲାଗିଲା ଆପଣଙ୍କଠୁ ମାନେ ଗୋଟେ ଜିନିଷ କ୍ଲାରିଫାଇ ହେଇକି।
ଉ ଉ ଉ ଲାଷ୍ଟ ଟାଇମ କହିଲେ ହେଇଯିବ ବୋଧେ ଛଅ ସାତ ମାସ ତଳେ ଯାଇଥିଲି।
ଆଜ୍ଞା। ଆଉ ରଥଯାତ୍ରା ଆସ ପ୍ଲାନିଙ୍ଗ କରିଛନ୍ତି? ନାଇଁ ଆଉ ଆସିଛନ୍ତି।
ଅ ଦେଖିବା ଯେବେ କାଳିଆ ଡୋରି ଲାଗିବ ଯିବା।
ହଁ ସେଇଟା ତ ସମସ୍ତେ କୁହନ୍ତିୁ। ଏଇଟା ବି ସତ କଥା ବିି ଯେତେବେଳେ କାଳିଆର ଡରି ନ ଲାଗେ ସେଟା ଆଉ ଯେତେବେଳେ ତାର ଇଚ୍ଛା ନଥାଏ ଯେ ଜଣେ କିଏ ମତେ ଦେଖା ହଉ। ସେ ମନ୍ଦିର ପାଖରୁ ଆସିକି ବି ସେ ଠାକୁରଙ୍କୁ ଦେଖା ହେଇପାରିଲେନି ଯିବି ସେମିତି ଭାଇ ଆମେ ଚାରି ପାଞ୍ଚ ଜଣ ଭାଇ ଯାଇଥିଲୁ।
ଗୋଟେ ଗୋଟେ ଗୋଟେ ସେକଣ୍ଡ ଗୋଟେ କଲ ଟେ ଆସୁଛି ଟିକେ ରିସିଭ କରିକି ପରେ କରୁଚି ଆ ଆଜ୍ଞା।